ହାଲୋ ହାଲୋ।
କଣ ଖବର?
ହଁ ଖବର ଚାଲଚି ଆଉ ଆପଣ କୁହନ୍ତୁ କଣ କହୁଛନ୍ତି?
କିଛି କହୁନି ଆମର ତ କାଉନସିଲଂ ବାହାର ଥିଲା ଓଜେଇ ର ଦେଖିବା ଆମର ପରୀକ୍ଷାଟା ସରୁ ତେଇଶ ପରେ ପକେଇବା।
ମାନେ ଆପଣଙ୍କର କଣ ଓଜାଇ ଆଉ ଥରେ ଆସୁଛି କି?
ଓଜେଇ ର କାଉନ୍ସଲିଙ୍ଗ ବାହାରିଥିଲା ମୋର ଫଳାଫଳ ଅନୁମତି ଦ୍ଵାରା ସେ କଁ କଁ କଉ କଉ କଲେଜ ମତେ ସଜେଷ୍ଟ ହଉଛି।
ଓହୋ ଆପଣଙ୍କର କେତେ ପରସେଣ୍ଟେର ଥିଲା କି?
ମୋର ଥିଲା ଷୋହଳ ହଜାର ଋ୍ୟାଙ୍କ ଥିଲା।
ଷୋହଳ ହଜାର ଋ୍ୟାଙ୍କ ଅର୍ଥାତ୍ ଆପଣ ଙ୍କର ସେଇ ପଚାଶ ପ୍ରତିଶତ ପ ପାଖାପାଖି ରହୁଚି।
ବୋଧ ହୁଏ, କାହିଁକି ନା ବୟାନବେ ପିଲା ପକେଇଥିଲେ ବୟାନବେ ହଜାର।
ଅହୋ। ଆପଣ କଣ ଜାଣିଛନ୍ତି ଆଜି ହଉଚି ଶୀତଳ ଷଷ୍ଠୀ?
ହଁ, ଆମ ମନ୍ଦିରରେ ହଉଚି ଶୀତଳ ଷଷ୍ଠୀ କିନ୍ତୁ ମୁଁ ଯାଇନାହିଁ ମନ୍ଦିର ଏବେ।
ଆପଣଙ୍କ ମନ୍ଦିର ଠାରୁ କଣ ତ ମୁଁ ଜାଣି ନାହିଁ କିନ୍ତୁ ଆମର ଏଠି ତ ଫେମସ୍ ଆପଣ ଜାଣିଥିବେ।
କେଦାର ଗୌରୀ।
ଆଜ୍ଞା କେଦାର ଗୌରୀରେ ଆଜି ହବ ଆଜି।
ଡି ଜେ ବାଯିବ ଓ ଧୁମତାକ କା ଧୁମ ତାକ।
ହଁ ସେଇପରି କିଛି ଆଉ
ନା ଭାଇ କହୁଥିଲେ ଯିବାକୁ ଯେ, ସେ ଆର ବର୍ଷ ଯାଇଥିଲେ କଣ ରାତି ବାରଟା ଗୋଟେ ବେଳକୁ ଡି ଜେ ଫିଜେ ବାଜିଲା ଲେଟ ରେ।
ହଁ ତାହା ତ ପ୍ରତିବର୍ଷ ଲେଟରେ ହିଁ ହୁଏ କାରଣ ରାତିରେ ହିଁ ତାଙ୍କର ମାନେ ଆପଣ ବୁଝିପାରୁନାହାନ୍ତି ଆପଣଙ୍କୁ ଲାଗୁଥିବ କି ରାତିରେ ବାହାଘର ହବ କିନ୍ତୁ ରାତିରେ ବାହାଘର ହୁଏ ନାହିଁ କାରଣ ଏହା ହେଉଚି ମାନେ କଣ କହିଲେ ଯେହେତୁ ଶିବ ଶିବ ଭଗବାନ ହଉଚନ୍ତି ଆମର ମାନେ ମଣିଷ ଏବଂ ଦେବତା। ନା ନା ଚନ୍ଦ୍ର ନୁହ, ମୁଁ ସେ କଥା କହୁନାହିଁ ସେ ହଉଚନ୍ତି କଣ କହିଲେ ମାନେ ମଣିଷ ଦେବତା ଆଉ ଆମର ଅସୁର ମାନଙ୍କର ତିନି ଲୋକର ସେ ଭଗବାନ। ତେଣୁ ସେଇ ତିନି ତେଣୁ ସେଇ ତିନି ସମୟକୁ ଦୃଷ୍ଟିରେ ରଖି ସେ ଏପରି ସମୟରେ ବିବାହ କରନ୍ତି ଯେ ଯୋଉ ସମୟରେ କି ମଣିଷ ଉପସ୍ଥିତ ରହିପାରିବେ, ଦେବତା ମାନେ ଉପସ୍ଥିତ ରହିପାରିବେ ଓ ଅ-ଅସୁର ମାନେ ମଧ୍ୟ ଉପସ୍ଥିତ ରହିପାରିବେ।
କିନ୍ତୁ କିନ୍ତୁ ତ କାଲି ଶୀତଳ ଷଷ୍ଠୀ ଆଜି ନୁହେଁ କାଲି ଶୀତଳ ଷଷ୍ଠୀ ତ ରାତି ବାରଟା ପରେ ବିବାହ ହେଲେ। ତ କାଲି ଡେଟରେ କଣ ଆଯିବ
ପ୍ରଥମ ତା ଅର୍ଥ ମଧ୍ୟ ସେଇୟା।
ହଁ ତ ଶୀତଳଷଷ୍ଠୀ ଆଜି ତ ତମେ ଯିବ କି ଦେଖିବା ପାଇଁକା?
ମୁଁ ଭାବୁଥିଲି ଦେଖିବାକୁ ଯିବି ବୋଲି କିନ୍ତୁ କଣ କରିବି ଜାଣିପାରୁନି ମୁଁ। ଥରେ ଦେଖିକି ଆସିଥିଲି କିନ୍ତୁ ଟିକେ ଲେଟ ହୁଏ ତେଣୁ ଏଥର ଗୋଟେ ଘର ଆମର ଦୂର ହେଇଯାଇଚି ତ ଯିବାକୁ ଇଚ୍ଛା ହଉନାହିଁ।
ତମ ଘରଠୁ ତ ପାଖ ହବ ଯାହାହେଲେ କେତେ କିଲୋମିଟର ହବ?
ହଁ ସେଇ ତିନିରୁ ଚାରି କିଲୋମିଟର ହବ। ହଁ ସେଇପରି ଭାବେ କିନ୍ତୁ ଏତେ ରାତିରେ ଏତେ କିଲୋମିଟର ଦୂର ଏକା ଯିବାକୁ ଟିକେ ଇଚ୍ଛା ହଉନାହିଁ। କୁଣ୍ଠାବୋଧ ପ୍ର
ତ ରାତିରେ ଯୋଉମାନେ ସବୁ ବ୍ରାହ୍ମଣ ପୂଜା ପୂଜକ ରହନ୍ତି ତ କେତଟା ଜିନ କେତଟା ରାତି ଯାଏଁ ଚାଲେ ସେଇଟା?
ସେମାନଙ୍କର ତ ପୁରା ଭୋର ହେଇଯାଏ।
କ ଯାହାଲେ କେତେଟା?
ଯାହା ହେଲେ ମଧ୍ୟ ଚାରିଟା ରୁ ପାଞ୍ଚଟା ପୁଣି ଚାରିଟାରୁ ପାଞ୍ଚଟା ହେଲେ ମଧ୍ୟ ତାଙ୍କର ନୀତିକାନ୍ତି ସରି ନଥାଏ କାରଣ ଚାରଟା ପାଞ୍ଚଟା ହେଲେ ପୁଣି ସକାଳେ ମଧ୍ୟ ସକାଳେ ପୂଜା ମଧ୍ୟ ଥାଏ ତେଣୁ ସେମାନେ କହିବାକୁ ଗଲେ ରାତି ସାରାରୁ ପୁରା ଦିନ ଯାଏ ଟୋଟାଲି ମାନେ ବିଶ୍ରାମ ନେଇପାରନ୍ତି ନାଇଁ।
ତ ଏତେ ସମୟ ପୂଜା ହୁଏ ରା ତିସାରା ପୁରା ପୂଜା ହୁଏ?
ହଁ ରାତି ସାରା ପୂଜା ହୁଏ ନା, ରାତି ସାରା ବାହାଘର ହୁଏ। ବାହାଘର ସମୟ ତିନି ଘଣ୍ଟା ଲାଗିଯାଏ। ତାପରେ ଆମର ବରଯାତ୍ରୀ ଆମର ଆସନ୍ତି ବା ସେଇ କେଦାରଗୌରିରୁ ହିଁ ଆସନ୍ତି।
କୋଉଠି କି ଯାଆନ୍ତି ଲିଙ୍ଗରାଜ ମନ୍ଦିରକୁ ଯାଆନ୍ତି।
ନା ନା। ଆମର ଲିଙ୍ଗରାଜରୁ ଆସି କେଦଗୋରୀକୁ ଯାଆନ୍ତି କାରଣ କେଦାରଗୌରୀ ହଉଛି ପାର୍ବତୀଙ୍କର ବାପାଙ୍କ ଘର ମାନେ ଶିବଙ୍କ ଶ୍ୱଶୁର ଘର ତେଣୁ ସେମାନେ ଲିଙ୍ଗରାଜରୁ କେଦାରଗୌରୀକୁ ଆସନ୍ତି
ତ ମୋତେ ଟିକେ ବୁଝେଇ ପାରିବେ କେଦାର କିଏ ଆଉ ଗୌରୀ କିଏ?
କେଦାର କିଏ ଆଉ ଗୌରୀ କିଏ ତାହା ବୋଧେ ମୁଁ ଜାଣିନି କିନ୍ତୁ ମୋତେ ଯାହା ଲାଗୁଛି କି କେଦାର ହଉଛନ୍ତି ତାଙ୍କ ବାପାଙ୍କ ନାଁ ମାନେ ପାର୍ବତୀଙ୍କର ଗୌରୀଙ୍କର ବାପାଙ୍କ ନାଁ
ଓହୋ ତା ଶିବ କେମିତି ମତେ ଗୋଟେ ମୋର ଗୋଟେ ମନରେ ସଙ୍କୋଚ ଅଛି ଆପଣ ଜଣେଇ ପାରିବେ କି ବୁଝେଇ ପାରିବେ?
କଣ କହୁନାହାନ୍ତି।
ଶିବଙ୍କର ପୁତ୍ର କିଏ?
ଶିବଙ୍କର ତ ପୁତ୍ର ମୁଁ ଜାଣିଛି କି ଦୁଇଟି ଅଛନ୍ତି ଜଣେ ହଉଛନ୍ତି ମାନେ କାର୍ତ୍ତିକେୟ ଆଉ ଜଣେ ହଉଛନ୍ତି ଗଣେଶ।
ଆଉ କିଏ?
ଆଉ କାହାଙ୍କ କଥା ମୁଁ ଜାଣି ନାହିଁ ଆଉ ଗୋଟେ ଝିଅ ଅଛନ୍ତି ତାଙ୍କର ସେ ଝିଅଙ୍କର ନାଁଟି ହଁ ମୋର ମନେ ନାହିଁ ସେ ମୋ ରୁ ତାଙ୍କ ନାଁଟା ଷ୍ଟାର୍ଟ ସେ ଝିଅର ନା ଯାହାକୁ କି ଅଭିଶାପ ମିଳିଥିଲା ନା ନା ମହର୍ଷି ନୁହେ ଝିଅଙ୍କ ନାଁ ମହର୍ଷି କିପରି ହୋଇପାରେ।
ତ ମତେ ଲାଗୁଛି ତ ଶିବ ଆମେ ଗଣେଶ ଶିବଙ୍କ ପୁତ୍ରଙ୍କୁ ପୂଜା କରୁଛେ ଗଣେଶଙ୍କୁ।
ହଁ।
କାର୍ତ୍ତିକଙ୍କୁ ବି ପୂଜା କରୁଛେ। ପାର୍ବତୀଙ୍କୁ ପୂଜା କରୁଛି ଶିବଙ୍କୁ ବି ପୂଜା କରୁଛେ।
ହୁଁ ତେବେ ଆପଣଙ୍କ ପ୍ରଶ୍ନଟି କଣ କୁହନ୍ତୁ।
ମୁଁ କହୁଛି ଆମେ କେଦାର ଓ ଗୌରୀଙ୍କୁ କାଇଁ ପୂଜା କରୁନେ କେଦାର ତାଙ୍କ ବାପା ତାଙ୍କ ବୋଉ ନା ଗୌରୀ ତ ତାଙ୍କୁ ଆମେ କାଇଁ ପୂଜା କରୁନେ ତାଙ୍କ ଇତିହାସ ବିଷରେ ଆମେ କାଇଁ ଜାଣିନେ?
କିଏ କହିଲା ତାଙ୍କୁ ପୂଜା କର ନାହିଁ ବୋଲି କେଦାରଗୌରୀ ମନ୍ଦିର ତ ସେଥିପାଇଁ ଅଛି କି ଆମ
ତ ସିଏ ବି ତ ଗୋଟେ ଦେବତା ରୂପ ସ୍ଵରୂପ।
ଦେଖନ୍ତୁ ଆପଣଙ୍କ ପ୍ରଶ୍ନର ଅର୍ଥ ମୁଁ ବୁଝିପାରୁଛି କିନ୍ତୁ ଆପଣ ବି ଗୋଟେ ଜିନିଷ ବୁଝିବା ଦରକାର କି ଏସବୁ ମାନେ କଣ କହିଲେ ଏ ସବୁ ସବୁ ନାଁ ସବୁ ନାଁ ଏବଂ ଏ ସବୁ ଗୋଟେ ଗୋଟେ ଅବତାର କହିବାକୁ ଗଲେ କିନ୍ତୁ ଭଗବାନ ତ ଜଣେ ନା।
ହୁଁ ଉଁ ମୋତେ ଲାଗୁଚି କଣ କହିଲ? ତ କେଦାର ଗୌରୀଙ୍କର ବାପାଙ୍କୁ ବି ପୂଜା କରିବା କଥା ସପ୍ତପୁରୁଷ
କଣ କହିଲେ ମୁଁ ବୁଝିପାରିଲି ନାହିଁ ଆପଣଙ୍କ କଥା
କେଦାର ଓ ଗୌରୀ ତାଙ୍କର ବି ତ ବାପା ବାପା ମା ଥିବେ ତାଙ୍କ ବାପା ମାଙ୍କୁ ବି ପୂଜା କରିବା କଥା ସପ୍ତ ପୁରୁଷ ଯେ ତା- ଙ୍କର
ହଁ ତାହା ତ ନିଶ୍ଚିନ୍ତ ରୂପରେ ଆପଣ ସତ କଥା କହିଲେ କିନ୍ତୁ ଆପଣ ଗୋଟେ କଥା ବୁଝି ରଖିବା ଦରକାର କି ଏମାନେ ସବୁ କଣ କହିଲେ ଏମାନେ ଆମ ଭଳି ମଣିଷ ନୁହଁନ୍ତି ନା ଏମାନେ କିନ୍ତୁ ଭଗବାନ ଏମାନଙ୍କ ଧର ମାନେ ଗୋଟିଏ ହିଁ ରୂପ ୟାଙ୍କର ୟାଙ୍କ ଗୋଟଏ ରୂପରୁ ହିଁ ଚାରି ଦିଗରେ ମାନେ ମାନେ ପ୍ରସାରିତ ହେଇଛନ୍ତି ତ ଆପଣ ଯଦି ଏମିତି ପୂର୍ବ ପୂର୍ବକୁ ଯିବେ ଯଦି ଆପଣ ବେଶ ରିସର୍ଚ୍ଚ କରିବେ ତେଣୁ ଆପଣ କେବେ ବି ପାଇ ପାରିବେନି କାରଣ ଏମାନେ ସବୁ ହଉଛନ୍ତି ଅନନ୍ତ ଦେବତା ଅନନ୍ତ ମଧ୍ୟ୍ୟ ଜାଣିଛନ୍ତି କଣ ଅନନ୍ତ ଅର୍ଥ। ବାସ୍ ସେଥିପାଇଁ ଏମାନଙ୍କ ଯେତେ ଆପଣ ଗଭୀରତାକୁ ଯିବେ ଆପଣ କେବେ ବୁଝି ପାରିବେ ହି ନାଇଁ କି କାରଣ ଆପଣ ହଉଛନ୍ତି ଆପଣଙ୍କର ସେଭଳିିକା ମାନେ ଆପଣଙ୍କ ମସ୍ତିଷ୍କ ନୁହେଁ ଯେ ଆପଣ ଏ କଥାକୁ କେବେ ବୁଝିପାରିବେ ଆପଣ ଯଦି ହଁ--ମାନେ ଯଦି ଚେଷ୍ଟା କରିବେ ଏବଂ ତପସ ଅପେକ୍ଷା କରିବେ ବାର ବର୍ଷ ଯାଏ କି ତେର ବର୍ଷ ଯାଏ ଯେତେ ବର୍ଷ ଯାଏ ଆପଣ ମାନେ ଯୋଉ ପର୍ଯ୍ୟନ୍ତ ଭଗାନଙ୍କଣ ପ୍ରଶଂସା ନ କରିପାରୁଛନ୍ତି, ସେ ପର୍ଯ୍ୟନ୍ତ ଯାଏଁ ଆପଣ ଏ ବିଷୟରେ କିଛି ସଂସାର ମାୟା ବିଷୟରେ ବୁଝିପାରିବେ ହିଁ ନାହିଁ।
ମୁଁ ଚାହୁଁଛି ଯେ ମୁଁ ଆମରଅଅ ଉମ୍ ଭାରତବର୍ଷରୁୁ ବାହାରି ପୃଥିବୀରୁୁ ବାହାରି ଆମର ଅଣତିରିଶକୁ ଯାଇକି ଟିକେ ହଜିଯିବାକୁ। ଚାହୁଁଛି ସେଠି ହଉଛି ବ୍ରହ୍ମାଣ୍ଡର ଆଉ ତ ଆମେ କେବଳ ଭାବୁ ଆଗକୁ କଣ କରିବା କୋଉ ଲାଇନରେ ଯିବା କଣ କରିବା। ଆପଣ କେବେ ଭାବିଚନ୍ତି? ବ୍ରହ୍ମାଣ୍ଡ ବାହାରୁ କେବେ ଭାବିଛନ୍ତି କି? ବ୍ରହ୍ମାଣ୍ଡ ବାହାରେ। ଆଉ କିଛି ବ୍ରହ୍ମାଣ୍ଡ ଥାଇପାରେ ଅଲଗା ଗ୍ରହ ଥାଇ ଆରେ ଅଲଗା ଲୋକ ପା ଥାଇ ପାଇ ପାରନ୍ତି ଆମ୍ ଭଳିଆ ‌ହେଇକି ଅଲଗା।
ହଁ ତାହା ତ ନିଶ୍ଚିନ୍ତ ରୂପରେ ଅଛନ୍ତି ମୁଁ କଣ ମନା କରୁଛି କି? କିନ୍ତୁ ସେଠାକୁ ଯିବା ହଉଛି ଅସମ୍ଭବ କଥା, ମାନେ ଆମ ପାଇଁ ତ ସତରେ ଅସମ୍ଭବ କଥା ଏହା, ତେଣୁ ମୁଁ ସେ ବିଷୟରେ କେବେ ଭାବିନି ଯୋଉଟା ମୁଁ କରିପାରିବି ନାହିଁ ବୋଲି।
ଆପଣ କରିପାରିବେ ନାଇଁ ମୁଁ କହୁନି। ମୁଁ କହୁଛି ଆପଣ ଲାଗୁଛି କି ଥାଇପାରନ୍ତି?
ହଁ ନିଶ୍ ନିଶ୍ଚିନ୍ତ ରୂପରେ ଥାଇପାରୁଛି ଏଥିରେ ସନ୍ଦେହ କଣ ଏଇଟା? ଏକ ଭଗବାନ ନିଜେ କହିଛନ୍ତି କି ସବୁ। ଅଛନ୍ତି ବୋଲି।
ଆମେ ଖାଲି ରହିଯାଉଛେ ଆମର ମୋବାଇଲ ଯୋଉ ପାଇଛେ ଖଣ୍ଡେ, ଯନ୍ତ୍ରପାତି ସେଇଥିରେ ଆମେ ଖାଲି ତଳୁକୁ ତଳୁକୁ ହାତ କରି ସେଇଥିରେ ଆମ ମ ମନର ଜାଣିବାର ଇଚ୍ଛା ଶକ୍ତି ସେତିକିରେ ରହିଯାଉଛି ସିଏ କଣ ପଠେଇଲା ଇଏ କଣ ପଠେଇଲା। କଣ କରିବା ସେଇସ୍ କଣ ମନେ ହେଉଛି ଆମେ ଆମେ ଟିକେ ନାସା ର ବିଭାଗକୁ ଯିବା ତାଙ୍କ ଲେବୁଲ ଯିବା ଇସ୍ରୋ ଲେବୁଲ ଯିବା ସେମାନେ ଭାବୁଛନ୍ତି ବ୍ରହ୍ମାଣ୍ଡ ଉପରେ କଣ ଥାଇପାରେ। ହଇଜୋର୍ ଜାଣିଛନ୍ତି? ଭୈଜର ୱାନ୍ ଗୋଟେ ଜିନିଷ ଥିଲା।
ହଁ ମୁଁ ଜାଣିଛି ମୁଁ ଜାଣିଛି।
ବହୁତ ଦୂରକୁ ଯାଇଛି ବହୁତ ଦୂର
ଓହ
ମତେ ଆଶା ଅଛି, ଯଦି କିଏ। ଆସି ଅଲଗା ସେଇ ତା ଧେରେ ଗୋଟେ ସୁନାର ପ୍ଲେଟ୍ ମଧ୍ୟ ଅଛି।
ହଁ ନିଶ୍ଚିନ୍ତ ରୂପରେ।
ତଥ୍ୟ ଆପଣ କହିପାରିବେ?
ନା ନା ଏତେ ବିଷୟରେ ମୁଁ ଜାଣି ନାହିଁ, ଆପଣ ଯୋଉ କହିଲେ ସୁନାର ପ୍ଲେଟ୍, ସିଏ ବହୁ ଦୂର ଯାଇଚି। ମୁଁ କେବଳ ସବୁ ମାନେ ସାଧାରଣ ଜିନିଷ ହିଁ ଜାଣିଚି କିନ୍ତୁ ଏତେ ଅତ୍ୟଧିକ ମୁଁ ଗମ୍ଭୀର ସେଥିରେ ମୁଁ ଇଏ କରିନାହିଁ ମାନେ ମାନେ ପଢାପଢି କରିନାହିଁ ସେଥିରେ।
ତ ସେଟା ଆପଣ ଯଦି ପଢାପଢି କରିବେ ସେଇଟା କୋଉ ବିଭାଗରେ ଯିବ ମତେ ଜଣେଇପାରିବେ? ବି ବିଜ୍ଞାନର କୋଉ ବିଭାଗରେ ଯିବ ସେଟା?
ତାହା କୋଉ ବିଜ୍ଞାନରେ ଯିବ ଏହା ତ ମୁଁ ଜାଣି ନାହିଁ।
ଆକାଶ ବକ୍ତି ଇଏ ମେନ୍ ତ ଆମର ଆମେରେ ପ୍ରାଣୀ ବିଜ୍ଞାନ ଜୀବ ବିଜ୍ଞାନ କହୁଛେ, ରାସାୟନିକ ବିଜ୍ଞାନ କହୁଛେ ଆଉ ଗୋଟେ ବିଜ୍ଞାନ ଯୋଉ ଅଛି ତାକୁ କଣ କହୁଛେ ଆମେ?
ଜ୍ୟୋତିର୍ବିଦରେ।
କୋହୁଚେ।
ଜ୍ୟୋତିର୍ବିଦ ବିଜ୍ଞାନ?
ସେଟା ଆମର ଗଲା ବେଦ ଶାସ୍ତ୍ରରେ ଗଲା, ସା ସଂସ୍କୃତିରେ ଗଲା ସେଇଟା। ଜୋତିର୍ବିଦ-ଜ୍ୟୋତିଷ ଗୋଟେ-ଗୋଟେ ସଂସ୍କୃତରେ ଗଲା। ଆମର ଫିଜିସିସି କୁ ଓଡିଆରେ କଁ କଅନ୍ତି?
ଭୌତିକ।
ହଁ ଭୌତିକ ବିଜ୍ଞାନ? ହଁ ସେଟା ଭୌତି କ ବିଜ୍ଞାନ-ଅ-ଅ ଅଧ୍ୟୟନରେ ଆସୁଛି।
ହୋଇଥିବ, ତାହା ବିଷୟରେ ମୁଁ ଏତେ ଜାଣିବାକୁ ଚାହେଁନି। କାରଣ, ସେ ସବୁ ଜାଣି କିଛି ଲାଭ ହିଁ ନାହିଁ।
ଭାବିବ।
ବ୍ରହ୍ମାଣ୍ଡ। ବାହାରେ ମୁଁ ଏ କଥା ମୁଁ ଏ କଥା ମୁଁ ଜାଣିଚି। କି ବ୍ରହ୍ମାଣ୍ଡ ବାହାରକୁ ଆମେ ଯେତେ ଚେଷ୍ଟା କଲେ ମଧ୍ୟ, ଜାଣିପାରିବା ନାହିଁ। ତାହାକୁ ଜାଣିବାକୁ କେବଳ ଗୋଟିଏ ଉପାୟ ହୋଉଚି ଭଗବାନଙ୍କୁ ସ୍ମରଣ କରିବା ଏବଂ ଭଗବାନଙ୍କୁ ପ୍ରାର୍ଥନା କରିବା। ତା ଛଡା ଅନ୍ୟ କିଛି ବି ଉପାୟ ନାଇଁ କି ଯନ୍ତ୍ର ପାତି ନାହିଁ, ଯାହା ଦ୍ୱାରା କି ଆମେ ଏସ ବିଷୟରେ ଜାଣିପାରିବା ବୋଲି। ଆଉ ଆମ ପାଖରେ ଏତେ ପର୍ଯ୍ୟାପ୍ତ ସମୟ ମଧ୍ୟ ନାହିଁ, କି ଆମେ ଭଜର ୱାନ ହେଇଗଲା କି ଟୂ ହେଇଗଲା, ଏ ସବୁ ଯନ୍ତ୍ରପାତି ଦ୍ଵାରା ଆମେ ଏକୁ ସବୁ ଜାଣିପାରିବୁ, କି ଲାଇଟ୍ ସ୍ପିଡ ଠାରୁ ଅଧିକ ଆମେ ଯାଇକରି ତାହାକୁ ଦେଖିପାରିବୁ।
ଲାଇଟ ର ଦଶ ଡବଲ ଗୁଣା ସ୍ପିଡରେ ଆପଣ ଯିବାକୁ ଚାହୁଁଛନ୍ତି କି?
ନା ମୁଁ କେବେ ଯିବାକୁ, ଯିବାକୁ ତ ସମସ୍ତଙ୍କର ଇଚ୍ଛା କିନ୍ତୁ ମୁଁ ଏତକି ଜାଣିଚି ଆମେ କେବେ ଯାଇ
ଆଗକୁ ଭବିଷ୍ୟତରେ ସେ ଏଇ ସବୁ, ନାସା ଗୋଟେ ଟୂ, ଗୋଟେ ପର୍ଯ୍ୟଟକ ସ୍ଥଳୀ କରୁଚି। ଆକା ଆପଣ ଯାଇକି ନା ମାଆ ଆକାଶରେ ଯାଇକି ଜହ୍ନ ପାଖାପାଖି ଦେଖିକି ଆସିପାରିବେ।
ହୁଁ ତାହା ତ ତାହା ତ ମୁଁ ଅବଶ୍ୟ ଜାଣିଚି। କିନ୍ତୁ, ତାହା ସବୁ ତାହା ସବୁ କରିଲା ବେଳକୁ ଏ ଦୁନିଆ ଥିବ କି ନଥି ଥିବ ତାହା ବିଷୟରେ କିଏ ଜାଣେ?
ଏବେ ତ ମତେ ଟିକେ-ଏ, ମୋର ଟିକେ ସମୟ ହେଇଗଲାଣି ତ ମୁଁ ଏବେ ଭାବୁଚି ଯେ କଅଁ କରିବା?
ଓହୋ ଆପଣ ଯାଆନ୍ତୁ କିଛି କଥା ନାହିଁ, ଆପଣ ନିଶ୍ଚିନ୍ତ ରୂପ ଯାଆନ୍ତୁ ଖାଇବା ପିଇବା କରନ୍ତୁ।
ଠିକ୍ ଅଛି ମୁଁ ଆପଣଙ୍କୁ କିଛି ସମୟ ପରେ ଆପଣଙ୍କୁ ମୋର ସମୟ କାଢିକି ଆପଣଙ୍କୁ ଜଣେଇବି।
ହଁ ନିଶ୍ଚିନ୍ତ ରୂପରେ ମତେ ପଛରେ ଯୋଗାଯୋଗ କରନ୍ତୁ।